ହଁ ଯାଇ ସେ ନାଇଁ ହଁ। ଆଉ କଣ ସକାଳୁ ଖାଇଥିଲ।
ସକାଳୁ ଚକୁଳି ପିଠା ଆଉ ବୁଟ ତରକାରୀ।
ଓହୋ। ସକାଳୁ କେଇଟାରେ ଆଜି ଉଠିଲ? ମୁଁ ଆଜି ସକାଳୁ ଉଠିକି ଖାଇ ପିଇକି ଏବେ ବସିଚି ଆଉ।
ମୁଁ ସକାଳ ସାତଟାରେ ଉଠିଲି।
ହୁଁ ଆଠ ତାରିଖି ଇ ମୁଁ ଖାଇଛି ପିଠା ଖାଇଛି ଆଉ। ପୋଡ଼ ପିଠା ଭଳିଆ ଗୋଟେ ପିସ। ପିଠା ତିଆରିି ହୁଏ ସେୟାକୁ ରଖାଇଛି ଆଉ।
ଓହୋ ଜନ୍ତା ପିଠା।
ହଁ ହଁ ସେଇ ଜନ୍ତା ପିଠା ଟାଇପର। ଆଉ ତମେ କୁଆଡ଼େ ବୁଲିବାକୁ ଯିବ କି କାଲି?
ନା କୁଆଡେ ବୁଲାବୁଲି ନାହିଁ ଆଉ ଦି ଚାରି ଦିନ ଗଲେ ପାଠ ପଢ଼ା ପୁଣି ଷ୍ଟାର୍ଟ ହବ ଆଉ।
ଅ ହ ତମ ବା ଏ ଯୋଉ ଗମେଣ୍ଟ ଘରେ ଆମର ଏବେ ଠାକୁର ପୂଜା କର ସେମତି ଆଉ ଥରେ ବାପା କାମରେ ପଳେଇଛନ୍ତି। ଆଉ ସବୁ ଉର୍କିରେ କଣ କରୁଛନ୍ତି ଆଉ।
ତମ ଘରେ ସବୁ କିଏ କଣ କରୁଚନ୍ତି?
ପଳେଇଚନ୍ତି ଡିଉଟି ମାଆ ଠାକୁର ପୂଜା ସାରିକି ଖାଇକି କାହା ସହିତ କଥା ହଉଚନ୍ତି ଭାଇ ତ କଲେଜ ଆଉ।
ସିଏ ହଷ୍ଟେଲରେ ବୋଧେ ରହୁଛନ୍ତି।
ହଁ ତାଙ୍କର ଏବେ ଇଣ୍ଟନସିପ ଚାଲିଛି ସେ ଭୁବନେଶ୍ୱର ଯାଇଛନ୍ତି।
ଓହୋ ତାଙ୍କ କଲେଜ ଟା କୋଉଠି କି?
ତାଙ୍କ କଲେଜ ରଗଡି ବୁଗୁଡ଼ି ପଲିଟେକ୍ନିକ।
ଓ ହୋ ହୋ ଦେଖିଲ
ହୁଁ।
ଇଣ୍ଟେନସିପ ବେଲେ ତାଲେ ଚାଲିଛି।
ହଁ। ତାର ମ୍ୟାନେଜମେଣ୍ଟ ତ ସେଥିରେ ଯାଇଚି ସେ ଇଣ୍ଟର ଯୋଉ ଇଣ୍ଟନସିପ ପାଇଁକା।
ଆଉ ତମକୁ କଣ କଣ ଦୋସା ଖାଅ କି ନାଇଁ ତମେ?
ହଁ। ସବୁ ଖାଏ ହଁ ଖାଏ।
ଭଲ ଲାଗେ ଦୁସା ନା ଭଲ ଲାଗନି
ହଁ ସେମତି ଭଲ ଲାଗେ ଆଉ ଏତେ ବି ଭଲ ଲାଗେନା କିନ୍ତୁ ଭଲ ଲାଗେ ଆଉ।
ଆଉ ଚାମିନି?
ହଁ ସେଗୁଡା ଭାରି ଭଲଲାଗେ।
ତମେ ମାନେ ସକ୍ସ ଜାତୀୟ ଖାଦ୍ୟ ଯେତିକ ମାନେ ଫାଷ୍ଟଫୁଡରୁ ମାନେ ସେଗୁଡା ତମକୁ ବୋହୁତ ଭଲ ଲାଗେ।
ହଁ।
ଆଉ ଆମିଷ ଭିତରେ କଣ ମଟନ ଚିକେନେ ନା କଣ ଭଲ ଲାଗେ?
ସବୁ ସବୁ ଭଲ ଲାଗେ। ଚିକେନଟା ଟିକେ ବେଶୀ ଭଲଲାଗେ ତମେ ଶଖିଗଲେ ସବୁ ଆମିଷ ଭଲଲାଗେ।
ସବୁ ଆମିଷ ଭଲ ଲାଗେ?
ହଁ ମଟନ୍ ଚିକେନ୍ ଚିଙ୍ଗୁଡି କଙ୍କଡା ମାଛ ସାବୁ ଆମ୍ ପାଇଁ ସାବୁ ଭଲଲାଗେ। ହଁ କଙ୍କଡା ଏତେ ମୁଁ କେବେ ଖାଇନି ଗୋଟେ ଦିଥର ଖାଇଥିବି ମତେ ଭଲଲାଗେ।
ମୁଁ ଖାଏନି କି କଙ୍କଡା ମୁଁ ଖାଇଜାଣିନି କଙ୍କଡା ମତେ ଆଦୁ ଭଲ ଲାଗେନି ମୁଁ ଚାଖି ନି କେବେ ଭଲ ଲାଗୁଚି କଙ୍କଡା ମୁଁ ଖାଇନି।
ହଁ ଏଇଠି ଜଣେ ଅଙ୍କଲ ଥିଲେ ବଢିଆ ରୋଷେଇ କରନ୍ତି ସେ ଥରେ କରିକି ଦେଇ ଥିଲେ ମତେ ବୋହୁତ ଭଲ ଲାଗିଥିଲା ଆଉ କେବେ ଖାଇନି।
କଙ୍କଡ଼ା ତମେ ଖାଉଚ ଏହା କଁମାଇ କୋଉ କଙ୍କଡା ପୋଖରୀ କଙ୍କଡା ନା ଏଇ ଯୋଉ ସମୁଦ୍ର କଙ୍କଡା?
କଙ୍କଡା କିନ୍ତୁ ବୋହୁତ ଦିନ ତଳେ ଖାଇଥିଲି।
ଓହୋ।
ସେମିତି ଦେଖିବାକୁ ଗଲେ ଚିକେନ ମଟନ ମାଛ ଚନ୍ ଙ୍ଗୁଡି ଏସବୁ ମୁଁ କମ୍ ଖାଏ।
ମୁଁ ଟିକେ ସେ ଚିଙ୍ଗୁଡିଟା ଟିକେ ମତେ ଭଲଲାଗେ ମୁଁ ଖାଇଦିଏ ବେଶୀ। ଆଉ ମାଛ ବି ସେମିତି ଏତେ ଖାଏନି ମାଛ ଭିତରେ କୋଉ ମାଛଟା ଭଲଲାଗେ ଭା କୁର ମତେ ଭାକୁର ହିଁ
ମତେ ରୋହି ହିଁ ଭଲଲାଗେ ରୋହି ମାଛ ମତେ ସେଇଟା ଭଲଲାଗେ।
ହଁ ମୁଁ ରୋହି ବି ଖାଏ ରୋହି ଭାକୁର ଏଇ ଦିଟା ଖାଏ ଆଉ ବେଶୀ ତ ଏମିତି ଆଉ ଆଡୁ ସାଡୁ ମାଛ ମ ମତେ କଣ୍ଟା ମଣ୍ଡା ବାହାର କରିବାକୁ ମତେ ଭଲ ଲାଗେନି ଖାଇବାକୁ।
ଆମକୁ ଇଲିଶି ମାଛ ବି ବୋହୁତ ଭଲଲାଗେ କିନ୍ତୁ ସେଥିରେ କଣ୍ଟା ବାହାରେ କିନ୍
ମୁଁ ଇଲିଶି ମାଛ ବୋଧେ ଖାଇନି। କି ଖାଇଚି ମୁଁ ଜାଣିନେଇ ମାଛ ଖାଇଚି କିନ୍ତୁ ଇଲିଶି ମାଛ ଖାଇଚି କି ମୁଁ ଜାଣନି।
ଏ ଭଲ ଲାଗେ। ଆଉ ଚିକେନରେ ତ ସବୁ ପ୍ରକାର ଆଇଟମ୍ ଭଲଲାଗେ ଏବେ ତ ସବୁ ନୂଆନୂଆ ଆଇଟମ ବାହାରୁଚି।
ଚିକେନ ପକଡା କି ଚିକେନ ସିଏ-ସବୁ ଭଲଲାଗେ। ଚିକେନ୍ ବିରିୟାନୀ ଯାହା ଚିକେନରେ ତମକୁ କରିକି ଦେଲେ ଭଲ ଲାଗେ?
ହଁ କେବଳ ବଟର୍ ଚିକେନଟା ଏତେ ଭଲ ଲାଗେନା କାହିଁକି ନା ସେଥିରେ ବଟର ପଡିଥାଏ ମୁଁ
ତମେ ଖାଅନା ଚିକେନ୍। ଆଉ ଏଗୁଡା ତମେ ଯୋଉ ପନିରୀ କି ପନିର ଚିକେ ଟିକି କି ପନିର ମସଲା ପନିର ମ-ଆଉ?
ନା ମତେ ଭଭ ଲଗେନା।
ଓ ମାନେ ଗାଈ ଜିନିଷ ମାନେ କ୍ଷୀର ଫିର ଜିନିଷ କିଛି ଖାଅନା।
ନା ଦହିଟା ସେମିତି ଖାଇପାରେ ନା କିନ୍ତୁ କଚୁମ୍ବର ହେଲେ ଅଳ୍ପ ଟିକେ ଦହିରେ କାକୁଡି ଫାକୁୁଡି ଆଉ ପିଆଜ ଫିଆଜ ପଡି ପାଣି ଟିକେ ବେଶୀ ମିଶା ହେଇଥିଲେ ଯାଇକି ଖାଏ, ସେମିତି ଖାଲି ସେ ଖଏ
ମୁଁ ବି ସେଇ ଖାଲି ଦହି ଟୋଟାଲି ଆଦୌ ଦହି ଖାଏନି କହିବାକୁ ଗଲେ, ସେମିତି ବିରିୟାନୀ କଚୁମ୍ବର ଟିକେ ଲଗେଇକି ଖାଏ ଯଦି ପକେଟ ଦହି ହେଇଥିବ ଟିକେ ଖାଏ, ମାନେେ
ହଁ ସେଇ ପ୍ୟାକେଟ ଦହି ହେଲେ, ହଁ ସେଇ ଘର ଦହିତ ମୁଁ ଜମା ବି ଛୁଏ ନା ।
ମୁଁ ବି ସେଇ ଘର ଦହି ଜମା ବି ଛୁଏଁନା, ସେଇଟା ମୁଁ କଣ ଖାଏନି ଟୋଟାଲି ଆଉ ଖଟା ଫଟା ଜିନିଷ ତମକୁ କେମିତି କଣ ଲାଗେ? ଭଲ ଲାଗେ ନା ଖାଇବାକୁ ନାଇଁ ଭଲ
ହଁ ଭଲ ଲାଗେ, ଏତେ ବି ନୁହେଁ, ଚଳିବ ସେମିତି, କାହିଁକି ନା -ଦାନ୍ତ ମୋର ଖଟା ହେଇଯାଏ, ଆଉ କିଛି ଖାଇପାରେନା, ଏତେ ବି ଖାଏ ନା, ମିଠା ଖଟା ଭଲ ଲାଗେ, ଯୋଉ ଖଟା ଗୁଡା ମିଠା ବି ସେଇଟା ହିଁ ଭଲ ଲାଗେ, ଏତି ପୁରା ଖଟା ଭଲ ଲାଗେ ନା ମତେ
ମୁଁ ତ ଖଟା ଆାଦୌ ଖାଏନି, ମାନେ କୌଣସି ବି ଖଟା କି ଇଏ ଏ ଆମ୍ବୁଲ ଫାମ୍ବୁଲ କି ତେନ୍ତୁଲି, ଏଗୁଡା ମୋର ଟୋଟାଲି ଆଦୌ ଖାଇବାକୁ ପସନ୍ଦ ନୁଁହ
ନା ସେଗୁଡା ଯଦି ଟିକେ ଗୁଡ ପଡିକି ପାଗ ହେଇଥିବ ଟିକେ ମିଠା ଲାଗୁଥିବ, ତାହେଲେ ମତେ ଭଲ ଆିଲ ପଣି
ହୁଁ, ସେଇଟା ବେଶୀ ଖାଇନି। ଭଲ ଲାଗନି ଯେହେତ, ମୁଁ ଖାଏନି ଆଉ
ଓହୋ, ଆଉ ପିଠା କଣ ଭଲ ଲାଗେ?
ମିଠାରେ ହଁ ପିଠାରେ ମତେ ଭଲ ଲାଗେ, ଯୋଉ ମୁଆଁ ପିଠା, ଯୋଉ ଜନ୍ତା ପୋଡ ପିଠା ଭଲ ଲାଗେ ଟିକେ, ଆଉ କୁଲିୁବୁନ ମତେ କରିକି ଦେଲେ ମୁଁ ଖାଇଦମି ଭଲ ଲାଗେ, ଆଉ ସେମିତି ପିଠା ମତେ ବି ଆଉଗ ଆଗରୁ ଭଲ ଲାଗୁଥିଲା, ଏବେ ଆଉ ଭଲ ଲାଗୁନି ସେମିତି କିଛି ପିଠା ଏଇ ଚକୁଳି ପିଠା ହିଁ ଖାଏ ଆଉ ବେଶୀ ଆଡ଼ୁସଡୁ ପିଠା ଖାଏନି ।
ଓହ ମତେ କିନ୍ତୁ ସବୁ ପିଠା ଭଲ, ମତେ ସବୁ ପିଠା ଭଲ, ଚକୁଳି, ମଣ୍ଡା, କାକରା
ହଁ ମତେ ବି ମଣ୍ଡା ପିଠା ଟା ଟିକେ ଭଲ ଲାଗେ।
ମୋତେ ସବୁ ପିଠା ବହୁତ ଭଲ ଲାଗେ। ହଁ ହଁ ସମସ୍ତେ କଲେ ଭଲ ଲାଗେ ନା, ମାନେ ଜଣେ ଜଣେ କରନ୍ତି ଭଲ ଲାଗେ, ସମସ୍ତେ ମୋ ମା ମୋ ମା କରେ ଭଲ ଲାଗେ କିନ୍ତୁ ମାନେ ସମସ୍ତଙ୍କର ମତେ ଭଲ ଲାଗେ ନା ।
ଓ ହୋ
ଆଉ ମିଠା କଣ ଭଲ ଲାଗେ?
ମିଠାରେ ମୋର ସବୁ ଭଲ ନାହିଁ ଛେନା ପୋଡ, ରସଗୋଲା, ଯାହା ମାନେ ମିଠାରେ ଦବା ମୁଁ ସବୁ ଖାଇଦେବି, ମୁଁ କିଛି ଆରମ୍ଭ କରି ସବୁ ମାନେ ମିଠା ମୁଁ ପୁରା ମିଠା ପ୍ରିୟ ।
ଓହୋ, ମତେ ମିଠା ଏତେ ପସନ୍ଦ ନାହିଁ, ମିଠାରେ ଯଦି ସେ ହଁ କାଲା ଜାମୁନ ଭଲ ଲାଗେ ଟିକେ ନହେଲେ ଷ୍ଟିମ ଯଦି ଖାଇବି ଅଳ୍ପ ଟିକେ ଖାଏ । ନହେଲେ ଚମଚମ ଯୋଉଟା ଆସେ, ସେଟା ଖାଏ ।
ହଁ ଛେନାଝିଲି, ଛେନାଝିଲି, ଛେନାଝିଲି, ରସାବଳି ରସାବଳି ନା ସେଗୁରା ଆମ ଓଡିଆ ଉପର ପରମ୍ପରା ମାନେ ଟ୍ରାଡିସନାଲ ଖାଦ୍ୟକୁ ମାନେ ଇଏ ପହଞ୍ଚଛ ତମେ କିଛି କେମତି କହିଦଉଛ?
ଛେନାରେ ସେଗୁଡା ତିଆରି ହେଇଥାଏ, ମୁଁ ଖାଏନି ସେଗୁଡା।
ତମେ ମାନେ ଗାଈ ଜିନିଷ କହିବାକୁ ଗଲେ ଗାଈର ଯୋଉ ଯୋଉ ମାନେ ଜିନିଷ ତିଆରିଯିବ ତମେ ଖାଇବାକୁ ଭଲ ପାଅନା ବେଶୀ।
ନା ମତେ ଗନ୍ଦା ସ୍ମେଲ ହୁଏ ମତେ।
ହଁ ହଁ ଜଣଙ୍କୁ ଜଣଙ୍କୁ ବି ଆଉ ଅଣ୍ଡା ଅଣ୍ଡାରେ କଁ ଖାଅ ଅଣ୍ଡା ଖାଅ କି ନାଇଁ।
ହଁ ଅଣ୍ଡା ତରକାରୀ ଅଣ୍ଡା ଚପ ନାଆଁମ ଅଣ୍ଡା ଛି ସେଟାକୁ କେମିତି ଖାଇବୁ।
ନାଁ ସେଇଟା କୁଆଡେ ଥଣ୍ଡା ହେଲେ ଖାଆନ୍ତି। ତ ପୁରା ଗୋଟା ଗିଳିଦିଆନ୍ତି। ଏନ୍ ମୁଁ ଶୁଣିଚି ଏମାନେ ହଁ ଖାଉଛ ମତେ ବୋହୁତ ମ ଦେଶି ଅଣ୍ଡା ମତେ ବୋହୁତ ଆଁଇସିଆ ବାସେ। ଏ ମୁଁ ଖାଏନି ମତେ ଖାଇବାକୁ ଜମା ଲାଜ ମାଡେନି ଆଁଇସ୍ ମୁ ବି ଖାଇନି ମତେ ସେଡା ଆଁଇଷିଆ ଲାଗିବ ମତେ ଦେଶୀ ଅଣ୍ଡା ବି ଖାଇବ କୁ ଭଲ ଲାଗେନି ଆଁଇଷିଆ ବାସିବ ମୁଁ ସେଇ ଅଣ୍ଡା ଣ୍ଡାରେ ଯୋଉ ଆମ୍ବଲଟ କି ଅଣ୍ଡା ଭୁଜିଆ ଖାଏ। ଆଉ କିଛି ଅଣ୍ଡାର କିଛି ଆଇଟମ ବେଶି ଖାଏନି ଅଣ୍ଡା। ଅଣ୍ଡା ଖାଇଲି ମୋର ଆଲର୍ଜି ହୁଏ। ଅଧିକ ଖାଇଲେ।
ପ୍ରାୟ ଲୋକୋଙ୍କର ଆଲର୍ଜି ହୁଏ ମୋ ବାପାଙ୍କର ବି ହୁଏ।
ହୁଁ ମତେ ଡାକ୍ତର ମନାେ କରିଚନ୍ତି ଖାଇବାକୁ ଅଣ୍ଡା ବେଶି ସେଥିପାଇଁ ମୁଁ ଅଣ୍ଡା ବେଶୀ ଖାଏନି।
ହୁଁ ହୁଁ।
ରୋଲ୍ ତମକୁ ଭଲ ଲାଗେ ନା ନାଁ
ହଁ।
ହଁ ତମେ ତ ଜ ମାନେ ଫାଷ୍ଟ ଫୁଡ୍ ରେ ଏଗୁରା ବି ମାନେ ମନା ଭାତ ଜୀବନୀ ଗୋଟେ ତରକାରିରେ।
ହଁ ମୁଁ ତ ଯେତେବୋଳେ ହଷ୍ଟେଲରେ ରୋହୁଥିଲି ଚାର୍ଟା ବେଳେ ଆମେ ସବୁ ସାଙ୍ଗ ମିଶେଇକି ମାର୍କେଟ ଯେତୋବେଳେ ଯାଉ ଏକାଥରେ ମୋ ରୁମ୍ ଖାଇି ମୋମୋ ଖାଇି କଲଡ୍ରିଙ୍କସ ଖବି ଚାଉମିନ ଖାଇବି ଏକାଥରେ ଚାର ପାଞ୍ଚଟା ଆଇଟମ ଯାହା ବି ହେଲେ ଖାଇ
ସେତିକି ଖାଇଲା ବେଳକୁ ପେଟ ପେଟ ପୁରୀ ଜୀବନ ଏତେ କଥା ଖାଇଲା ବେଳକୁ।
ସେ ମାନେ କଁ କୁହନି ଆମେ ସାଙ୍ଗ ହେଇକି ଧର ମୋମୋ ଗୋଟେ ପ୍ଲେଟ ଆଣିଲୁ ଦିଜଣ ଖାଇଦେଲୁ। ତାପରେ ରୋଲ ଗୋଟେ ଆଣିଲୁ ଧର ମୁଁ ଏକା ଖାଇଦେଲି ଚାଓମିଁନ୍ ଆଣିଲୁ ଅ ଅଧା ଅଧା କରିକି ଖାଇଦେଲୁ ଏମତି ଆଉ। ଏମତି ଟିକେ ଖାଇ ଦୋଉଥିଲୁ ଖାଉ ଏକାଥରେ ଚାରି ପାଞ୍ଚ ପ୍ରକାର ନ ଖାଇଲେ ଆମର ହବନି। ହଁ।
ମକା ବି ଭ ମକା ସିଜାବି ମକାବି ଭଲ ଲାଗେ ଆଉ ଗୋଟେ ବି ଯୋଉ କ୍ରିପସି କର୍ଣ ଆସୁଚି ଆମେରିକାନ। ଆମେରିକାନ୍ କ୍ରିପସି କର୍ଣ ସେଠୀ ବି ବହୁତ ଭଲ ଲାଗେ ମତେ।
ହଁ ହଁ ଆଉ ତମକୁ ଏଗୁରା ଭଲ ଲାଗେ ବର୍ଗର୍ ପିଜା ଏଗୁରା ଭଲ୍
ନା ପିଜା ବର୍ଗର ମତେ ଭଲ ଲାଗେନା କାହିଁକିନା ହେତିରେ ଚିଜ୍ ପଡ଼ିଥାଏ। ଚିଜ୍ ପଡ଼ିଥିବାରୁ ମତେ ଶେଷବୁ ଭଲ ଲାଗିଲା।
ହାଲୋ।
ଆଉ
ହଁ ହଁ ଗୁପଚୁପ ଭଲ ଲାଗେ। ହଁ ବଶଛୁ ଭଲ।
ଭଲ ଲାଗେ ମତେ ଖାଏ ସାଙ୍ଗ ସାଥୀ ମାନଙ୍କ
ଶୁଭୁନି ଭଏସ ଆସୁନି ଠିକ
ଗୁପୁ ଗୁପଚୁପୁ ପାନପୁରୀ।
ହଁ ଗୁପଚୁପ୍ ଭଲ ଲାଗେ ହଁ ଭଲ ଲାଗେ।
ମତେ ସେଗୁରା ଏତେ ଟିକେ ଭଲ ଲାଗେନି ସେଗୁରା ଟିକେ ମତେ ଅର୍ଡ ଅର୍ଡଟିକେ ଏ ଯୋଉ ଅପରଷ୍କାର ମପରଷ୍କାର କୁହନ୍ତି ସେ ଭୁଳି ଫୁଳି ଉଡ଼େ ବି ସେଥିପାଇଁ ସେଗୁଡ଼ା ଟିକେ କମ୍ ଖାଏ ।
ମତେ ଭଲ ଲାଗେ ଘରେ ବି ଆମେ ବନେଇକି ଖାଉ, ବାହାରେ ବି ଖାଉ ଭଲ ଲାଗେ ।
ହ୍ୟାଲୋ।
ଘରେ ଯେହେତୁ ଖଟା ହେଇନି। ଆଉ ଶୁଣୁଛ ଛଣା ଜିନିଷ କେମିତି କଣ ଲାଗେ ଯେମିତି ପକୁଡ଼ି ପିଆଜି? ଆଚ୍ଛା।
ହଁ ପକୁଡ଼ି ପିଆଜି ଆଳୁଚପ୍ ଭଲ ଲାଗେ । ମତେ ସିଙ୍ଗଡ଼ା ଭଲ ଲାଗେ ନା କାରଣ ସେଟା ପୁରା ମଇଦରେ ଛଣା ହେଇଥାଏ ମୋର ଦେହ ଖରାପ ହୁଏ ନା ମୋ ଦେହ ଖରାପ ହୁଏ, ମୁଁ ସେଟା ଖାଏ ନା। ପୁଡ଼ି ସିଙ୍ଗଡ଼ା ଏସବୁ ମତେ ଭଲ ଲାଗେନାହିଁ କି ବରା ମତେ ଭଲ ଲାଗେ ନାହିଁ। କେବଳ ଆଳୁଚପ୍ ପକୁଡ଼ି ଆଉ ପିଆଜି ଏଇ
ନା ମତେ ସେ ବେସନ ଜାତୀୟ ଖାଦ୍ୟ ମତେ ଟିକେ ଭଲ ଲାଗେନି ତେଲ ମତେ ଟିକେ ସେ ଭଲ ଲାଗନି ଆଉ ଛଣା ମୁଁ ଭଲ ଲାଗେ?
ହଣା ମୋମ ଖାଲି ମୋମ ଟା ଭଲ ଲାଗ ନା ଖାଲି ଛଣା ଦିଟା କୁକୁରେ ମୋମୋ ଯୋଉଟା କେ ସେ ସେଇଟା ଭଲଲାଗେ।
ମତେ ତ ସେ ଜିନିଷ ଟୋଟାଲି ଭଲ ଲାଗେ ନି, ମୁଁ ଖାଏନି ମୁଁ ମୁଁ ଆଦୌ